ହ୍ୟାଲୋ ଆପଣ ଏବେ କଣ କରୁଛନ୍ତି? ଫ୍ରି ଅଛନ୍ତି ତ?
ହଁ ହଁ ମୁଁ ଆପଣଙ୍କ ପାଇଁ ସଦା ସର୍ବଦା ସବୁବେଳେ ଫାଙ୍କା ଅଛି। ଆପଣ ଏବେ ଫାଙ୍କା ଅଛନ୍ତି ତ। କଣ ଖାଇଛନ୍ତି? ଆପଣଙ୍କୁ ବୋଧେ ଥଣ୍ଡା ହେଇଛି ସେଥିପାଇଁ ଆପଣ ଶୁଁ ଶୁଁ ହଉଛନ୍ତି?
ହଁ ମତେ ଏବେ ଟିକେ ଥଣ୍ଡା ହେଇଯାଇଛି ତ ସେଇ ଯୋଗୁରୁ ଆଉ। ହଉ ମୁଁ ଆପଣଙ୍କୁ ଉଁ ଯୋଉ ଗୋଟେ କଥାଟେ କହିଥାନ୍ତି। ଆପଣ କଣ ବିଜ୍ଞାନ ବିଷୟରେ କିଛି ଜାଣିଛନ୍ତି? ଆମେ ଟିକେ ଆଜି ବିଜ୍ଞାନ ବିଷୟରେ ମୁଁ ଆପଣଙ୍କୁ ଟିକେ କହିଥାନ୍ତି ତ ସେଇ ଯୁଗରୁ ପଚାରୁଥିଲି।
ହଁ ହଁ ଆପଣ କଣ କହିବାକୁ ଚାହୁଁଛନ୍ତି କହୁନାହାନ୍ତି? ମୁଁ ବି ଶୁଣିବାକୁ ବହୁତ ଇଛୁକ କାହିଁକି ନା ମୁଁ ତ ହଉଛି କଳାର ହଉଛି ଛାତ୍ରୀ। ତ ମୁଁ ଜାଣି ନାହିଁ ବିଜ୍ଞାନ ବିଷୟରେ କିଛି ଆପଣ କୁହନ୍ତୁ ମୁଁ ଶୁଣୁଛି।
ଆପଣ ବିଜ୍ଞାନ ବିଷୟରେ କିଛି ତ ଜାଣିଥିବେ। ଯେମିତି କିି ମାନେ ଯୋଉ କୋଷ ହଉ କି କ ହରିତ ଲବଣ କି ଲାବକ କି କିଛି ତ ଜାଣିଥିବେ?
ଏଗୁଡାକ ମୁଁ ମଝିରେ ମଝିରେ ଯାହା ସ ବିଦ୍ୟାଳୟ ପଢିବା ସମୟରେ ପଢିଥିଲି। ଏଗୁଡାକ ସବୁ ବୃକ୍ଷରେ ଅଛି ବୋଧେ?
ହଁ। ଏଗୁଡାକ ବୃକ୍ଷରେ ବି ଅଛି। ଅଣୁଜୀବ ମାନଙ୍କରେ ବି ଅଛି। ଆଉ ମୁଁ ଆପଣଙ୍କୁ ଅଙ୍ଗ ସୃଷ୍ଟି କାରି, ମାନେ ଯୋଉ ଗୋଟେ ଜୀବ କେମିତି ସୃଷ୍ଟି ହୁଏ, ମୁଁ ତାର ପ୍ରୋସେସ ଟା କହୁଚି, ଠିକ ଅଛି। ଫାଷ୍ଟ ଗୋଟେ କୋଷ ଦରକାର। କୋଷ ପରେ ସେଇ କୋଷ ଟା ଟିସୁ ହୁଏ। ଟିସୁ ପରେ ସେଇ ଟା ଅଙ୍ଗ ହୁଏ। ତାପରେ ଅଙ୍ଗ ପରେ ଯଉଟା ଅଙ୍ଗ ସଂସ୍ଥା ହୁଏ। ଅଙ୍ଗ ସଂସ୍ଥା ପରେ ଆମେ ଜୀବ ମାନେ ଜୀବ ପରିଣତ ହୁଏ। ତାପରେ କୋଷ ଯୋଉ ଉ କୋଷ ଗୁଡାକ ସରଳ, ଏକକ ଗୁଡିକ ଯୋଉ ମାନେ କିପରି ଜଟିଳ ଭାବରେ ଜୀବ ସୃଷ୍ଟି କରନ୍ତି, ଆପଣ ସେଇଟା କଣ ଜାଣିଛନ୍ତି?
ନାଇଁ ମୁଁ କିନ୍ତୁ ଏସବୁ ବିଷୟରେ କିଛି ଜାଣି ନାହିଁ। ହେଲେ ମୋର ବିଜ୍ଞାନ ବିଷୟରେ ସବୁବେଳେ ବହୁତ କିଛି ଜାଣିବାକୁ ଇଛା ଥାଏ। କାରଣ ମତେ ବି ଏମିତି ଲାଗେ କି ବିଜ୍ଞାନ ଟା ପୁରା ହଉଚି ନି ଯାଦୁ। ପୁରା ଯାଦୁ କାମ ଗୁଡାକ ହଉଚି। ଆଉ ଆପଣ ଏବେ ଯାହା ମତେ କହିବାକୁ ଚାହୁଁଥିଲେ ଟିକେ ଭଲରେ ମତେ ମତେ ବୁଝେଇକି କୁହନ୍ତୁ ତ। ମୁଁ ବି ଟିକେ ଶୁଣେ, ଆଉ ଜାଣେ ବିଜ୍ଞାନ ବିଷୟରେ।
ହଉ ଆପଣ ଶୁଣନ୍ତୁ, ଫାଷ୍ଟ ଯୋଉ ମାନେ ମାନେ ଯୋଉ ଜୀବ କେମିତି ପରିଣତ ହୁଅନ୍ତି? ମୁଁ କହୁଚି। ଜଟିଳ ଯୋଉ ଜୀବନ୍ତ ପ୍ରାଣୀର ଯୋଉ ଜୀବନ ଗୋଟିଏ କୋଷ ଡିମ୍ବରୁ ଆରମ୍ଭ ହୋଇ ଥାଏ। ଏଇଟା ତ ଜାଣିଥିବେ ଆପଣ? ତାପରେ ଯୋଉ ଯେକୌଣସି ଗୋଟେ ଜୀବର ଡିମ୍ବକୋଷ ମାନେ ଆଶ୍ଚର୍ଯ୍ୟ ଜନକ ଭାବରେ ମାନେ ସେଇଟା ବାରମ୍ବାର ବାରମ୍ବାର ବିଭାଜିତ ହୋଇ ତାକୁ ଅନେକ କୋଷ ଗଠିତ କରି, ଏକ ସମ୍ପୂର୍ଣ୍ଣ ଯୋଉ ବହୁ କୋଷୀୟ ଜୀବ ସୃଷ୍ଟି କରେ। ଏଇଟା ତ ଜାଣିଥିବେ?
ହଁ, ହଁ, ମୁଁ ଏବେ ଆପଣଙ୍କ କଥା କଥା ମୋର ବୁଝି ପାରୁଛି ମଧ୍ୟ। ଆଉ ଯେତେବେଳେ ମୁଁ ବିଦ୍ୟାଳୟରେ ପଢିଥିଲି, ଏଇ ଯୋଉ ବି ବିଜ୍ଞାନ ବିଷୟରେ ସେଇଟା ମୋର ଏବେ ଟିକେ ଟିକେ ମନେ ପଡୁଚି। ଆପଣ କହିବାକୁ ଚାହୁଁଛନ୍ତି କି, ଜୀବର ମୌଳିକ ଏକକ ହଉଛି କୋଶ। କୋଷ ହଉ ଚି। ମାନେ କୋଷ ସବୁଠାରୁ ଛୋଟ ନା କିଛି ମାନେ ବହୁତ ଗୁଡା କୋଷ କୁ ମିଶେଇକି ଟିସୁ ହୁଏ। ଟିସୁ ରୁ ଆମର ବଡ ବଡ ଜୀବଜନ୍ତୁ ବା ପକ୍ଷୀ ଏ ଏଇ ସବୁ ଜିନିଷ ମାନେ ହୁଏ। ବୃକ୍ଷଲତା ମଧ୍ୟ ହୁଏ। ଆପଣ ଏଇଆ କହିବାକୁ ଚାହୁଁଥିଲେ ତ?
ହଁ। ଆଉ ଆପଣ ଜାଣିଛନ୍ତି ଆମର ଯୋଉ ଗୋଟେ ମାଂସ ପେଶୀ କୋଷ ତାହାର ଆକୃତି କିପରି?
ଏଇଟା ହଉଛି ମତେ ଲାଗେ କି ସେ ଯୋଉ ଆମେ କର୍କ ଖେଳନ୍ତିନି ବ୍ୟାଡମିଣ୍ଟନ କେକ୍ କକ୍ ଖେଳନ୍ତି ସେଇଭଳି ଦେଖିବାକୁ ନା ପିଆଜ ଚୋପା ଭଳି ନା ହଉଛି ଯେତେବେଳେ ମହୁ ମାଛି ବସା କରେ ସେମିତି ଦେଖିବାକୁ ନା ମୁଁ ଗୋଟେ ଅନଲାଇନରେ ଅର୍ଡର କରିଥିଲି ବରଫ କରିବା ପାଇଁ ସେଇ ଭଳିଆ ଦେଖିବାକୁ ସାତଟା ଗାର ଥିବ ମାନେ ସେ ଷଡଭୁଜ ଭଳିଆ।
ନା ନା। ସେଇଟା ସାତଟା ଗାର ଯୋଉଟା ସେଇଟା ସପ୍ତଭୁଜ ଷଢ ଭୁଜ ଯୋଉଟା ସେଇଟା ଛଅଟା ଗାର ଥାଏ ଆପଣ ଏତିକି ଜାଣି ନାହାନ୍ତି? ତାହେଲେ ମୁଁ ତମକୁ କହିଦଉଛି ମାଂସ ପେଶୀର କୋଷ କିପରି? ଉଁ ଯୋଉ ସେଇଟା କିପରି ଆକୃତିର ସେଇଟା ହଉଛି ତାକୁଡି ଆ ଆକୃତିର ଆପଣ ସେଇଟାକୁ କାକୁଡି ଭାବିଯିବେନି ସେଇଟା ହଉଛି ତାକୁଡି। ଶୁଭିଲା ତ।
ଓହୋ। ହଁ ହଁ ମୁଁ ବୁଝିଲି ବୁଝିଲି ନାଇଁ ନାଇଁ କାକୁଡି ମୁଁ କଣ ପାଇଁ ଭାବିବି ମୁଁ ତାକୁଡି ହିଁ ଭାବିବି ଆଉ କଣ କୁହନ୍ତୁ ତ?
ଆଉ ଯୋଉ ଆପଣ ସ୍ନାୟୁ କୋଷ କଣ ଜାଣିଛନ୍ତି? ସ୍ନାୟୁ କୋଶ ର କାମ ହଉଛି ବାର୍ତ୍ତା ବାହନ କରିବା। ଯେମିତି କିି ଦେଖ ଆପଣଙ୍କୁ ଗୋଟେ ମଶା ଟା କାମୁଡିଲା ଗୋଡକୁ ଆପଣଙ୍କୁ ଯୋଉ ଗୋଡ ଟା ମାନେ ମଶା ଟା କାମୁ କାମୁଡିଲା ଆପଣଙ୍କୁ ସେ ମଶାଟା ଯେତେବେଳେ କାମୁଡିଲା ଆପଣଙ୍କୁ କାଟିଲା ଆପଣଙ୍କୁ ଯେତେବେଳେ କାଟିଲା ସେଟା ଏତେ ସ୍ପିଡରେ ଗୋଟେ ପ୍ରୋସେସଟି ହୁଏ ଯେ ସେ ଯୋଉ କାଟିଲା ଆପଣଙ୍କ ବା ଆପଣଙ୍କ ମସ୍ତିଷ୍କ କୁ ସେଇଟା ଯିବ। ମସ୍ତିଷ୍କ ମସ୍ତିଷ୍କ ଜାଣିବ। ନା ହଁ ସେଇ ଜାଗାକୁ ଗୋଟେ ମଶାଟେ କାମୁଡିଛି। ତାପରେ ଆପଣ ହାତ ଦ୍ଵାରା ତାକୁ ବାଡେଇବେ। ତେଣିକି ସେ ମଶା ମରୁ କି ନ ମରୁ ଏଇଟା ତ ଆପଣ କରନ୍ତି।
ହଁ ହଁ ଏବେ ହଁ ବୁଝିଗଲି। କି ହଉଛି ମାନେ ଏଇ ଯୋଉ ସ୍ନାୟୁ କୋଷ ଗୁଡାକ ଆମ ଶରୀରର ସବୁଠି ଅଛି ବୋଲି ଆମେ ଏଇ ସବୁ ଜିନିଷକୁ ଅନୁଭବ କରିପାରୁଛେ। ମାନେ ଯେମିତି ଆମକୁ ଯଦି ଭୋକ ଲାଗିଲା ଯୋଉଟା କିି ଆପଣଙ୍କୁ ସବୁବେଳେ ଲାଗେ। ଯେତେବେଳେ ଭୋକ ଲାଗିଲା ସେତେବେଳେ ଆମକୁ ଖାଇବାକୁ ଇଚ୍ଛା ହଉଛି ବୋଲି ଆମେ କେମିତି ଜାଣୁ ମାନେ ଆମ ମନ ଆଉ ଆମ ମସ୍ତିଷ୍କ ଆମକୁ କେମିତି କୁହେ ଏଇ ଯେଉଁ ସ୍ନାୟୁକୋଷ ପାଇଁ। ଆଉ ଏବେ ମତେ ଗରମ ଲାଗିଲା ଏଇଟା ମୁଁ କେମିତି ଜାଣିଲି ଏଇଟା ସ୍ନାୟୁ କୋଷ ପାଇଁ। ଏବେ ମୁଁ ବୁଝିଲି ସେ ଯଉ ମଶା କାମୁଡି ଦବା କି ପିମ୍ପୁଡି କାମୁଡି ଦବା। କି ଆମକୁ ଜଣେ ମାରିଲେ ଆମକୁ ଯୋଉ କାଟେ ଏଇଗୁଡାକ ଏଇଗୁଡାକ ସବୁ ବାର୍ତ୍ତା ବହନ ର କାମ ହଉଛି ସ୍ନାୟୁକୋଷର। ଏଇ ସବୁ ଗୁଡାକର ବାର୍ତ୍ତା ସେ ନେଇକି ବହନ କରିକି ନେଇକି କି ମସ୍ତିଷ୍କକୁ ଦେଉଛି ଆଉ ଏଇ ଜିନିଷଟା ନା ଏ ଏତେ ମାନେ ଜୋର ସେ ହଉଛି କି ଗୋଟେ ସେକେଣ୍ଡ ମାନେ ସେକେଣ୍ଡ ରୁ ଆହୁରି। ଛୋଟ ମିଲି ସେକେଣ୍ଡ ମଧ୍ୟରେ ଗୋଟେ ଗୋଟେ ସ୍ନାୟୁକୋଷ ନେଇକି ମସ୍ତିଷ୍କକୁ ତାର ସବୁ ଖବର ବୁଝେଇ ଦେଇ ପାରୁଛି। ଏଇଟା ଦେଖିକି ତ ମଁ ପୁରା ଆଶ୍ଚର୍ଯ୍ୟ ସତରେ ବିଜ୍ଞାନ ସତରେ ବହୁତ ଯାଦୁ କର ବାଲା ବିଜ୍ଞାନ ଅଛି ମାନେ ଭଗବାନଙ୍କ ସୃଷ୍ଟି ବି ଏମିତି। ସବୁଥି ପାଇଁ ସବୁ କିିଛି କରିକି ରଖିଛନ୍ତି ଏଇ ସବୁ ଜିନିଷ ପାଇଁ ମୁଁ ସତରେ ଆ ଆଶ୍ଚର୍ଯ୍ୟ ଆଉ ମଣିଷ ଜୀବନ ପାଇଁ କି ତ ମୁଁ ସତରେ ଆଶ୍ଚର୍ଯ୍ୟ।
ହଁ ଆପଣ ଉଦ୍ଭିଦ କୋଷ ଓ ପ୍ରାଣୀ କୋଷ ବିଷୟରେ କିଛି ଜାଣିଛ? ମୁଁ ତ ଜାଣିଛି ଆପଣ କିଛି ଜାଣିନଥିବେ ତ ମୁଁ କହିଦଉଛି। ଉଦ୍ଭିଦ କୋଷରେ କଣ କଣ ଥାଏ ଜାଣିଛନ୍ତି ଉଦ୍ଭିଦ କୋଷରେ ଫାଷ୍ଟ ଯୋଉ ଉଦ୍ଭିଦର ଯୋଉ ବାହ୍ୟ ଆଭରଣ ଥାଏ। ମାନେ ଯୋଉ ଉଦ୍ଭିଦ ର ଯୋଉ ବାହାର ଗୋଟେ ମାନେ ଯୋଉ ଗୋଟେ ଚମଡା ଭଳିଆ ଥାଏନି ସେଇଟାକୁ ଆମେ କୋଷ ଭିତି କୁହନ୍ତି। ଆଉ ଯୋଉ ଆପଣ ଯୋଉ ଅମରି ବାଡି ଦେଖିଥିବେ ଅମର ବାଡିର ସେଇ କୋଷ ଭିତ୍ତି ଟାକୁ କାଢି ସାରିଲା ପରେ ଯୋଉ ଗୋଟେ ମାନେ ଟିକେ ଲିକୁଇଡ ଲିକୁଇଡ ଭଳିଆ ଲାଗେ। ସେଇଟାକୁ ଆମେ କୋଷ ଝିଲି କୁହନ୍ତି। ତାପରେ ଆ ତାପରେ ସେ ସେଇ ତାପରେ ଅଛି। ନିୁକ୍ଲିୟଡ଼ ତାପରେ କ୍ଲୋରୋଫାଲ ତାପରେ ସାଇଟ ଅଫ ଲେନ୍ସ। ତାପରେ ଅଛି ରସଧନୀ ମାଇକ୍ରୋ କଣ୍ଟ୍ରିଆ। ମାନେ ଏମିତି ସବ ବହୁତ ସାରା ଜିନିଷ ଅଛି ଏଇଟା ଏଇଗୁଡା କଥା ଉଦ୍ଭିଦ କୋଷରେ। ପ୍ରାଣୀ କୋଷର ଥାଏ କୋଷ ଝିଲି ନି ନ୍ୟୁକ୍ଲିଅଡ଼ ତାପରେ ସାଇଟ ପ୍ଜିମ୍ ତାପରେ ରସଧନୀ ଏଥିରେ ନଥାଏ କିନ୍ତୁ ମାଇକ୍ରୋଗ୍ରାଫିଆ ଥାଏ ମାଇକ୍ରୋଗ୍ରାଫିଆ ଆମ ଦେହରେ ଯୋଉ ମାନେ ଆମ ଦେହରେ ତ ନୁହେଁ। ମାନେ ପ୍ରାଣୀଙ୍କ ମାନେ ତାଙ୍କ ଶରୀରରେ ଯୋଉ ଥାଏ। ଛୋଟ ଛୋଟ କୋଷ ଗୁଡାକ ଯୋଉ ଗୁଡାକ ଆମେ ଆ ମାନେ ଦେଖିପାରନ୍ତି ନାହିଁ ସେଇଟାକୁ ମାଇକ୍ର କଣ୍ଟ୍ରିଆ କୁହାଯାଏ। ତାପରେ ଆପଣ କହିଲେ ଆମେ ଏକ କୋଷୀୟ ନା ବହୁ କୋଷୀୟ?
ନାଇଁ ମୁଁ ଯେତିକି ଜାଣିଛି ତ ଆମେ ହଉଛି ମଣିଷ ମାନେ ତ ବହୁ କୋଷୀୟ ଏମି ବା ଗୋଟେ ପାଣି ପ୍ରାଣୀ ଅଛି ଯିଏ କିି ଖାଲି ପାଣିରେ ରୁହେ। ସେ ଜେଲି ପରୀକା ଆମେ ଯୋଉ ଜେଲି ଖାଉନାହାନ୍ତି ଯୋଉ ପାଞ୍ଚ ଟଙ୍କା ଦଶ ଟଙ୍କା ଦେଇକି ସେଇ ଜେଲି ପରିକା ହିଁ ପୁରା ଦିସେ ସେଇ ହଉଛି ଏକକୋଷ କାହିଁକି ନା ତାର ଗଠନଟା ଧର ଆଜି ଷ୍ଟାର ପରିକା ହେଇଥିବ ନା କାଲି ଅଧାଶ ଷ୍ଟାର୍ ହେଇଥିବ ମାନେ ସିଏ ତାର ଶରୀର କୁର ମାନେ ଆକାରଟାକୁ ବାରମ୍ବାର ବଦଳଉଥାଏ। ଏଇଟା ଶୁଣିକି ପୁରା ଆଶ୍ଚର୍ଯ୍ୟ ଏମିବାକୁ ବି ମୁଁ ଥରେ ଦେଖିଥିଲି ବୁଝିଲେ ନା। ଏମିବାକୁ ବି ମୁଁ ଥରେ ଦେଖିଥିଲି। ଆଉ କିନ୍ତୁ ଏଇଟା ଶୁଣିକି ମୁଁ ଏତିକି ଆଶ୍ଚର୍ଯ୍ୟ ଯେ ଆପଣଙ୍କୁ ଆପଣଙ୍କୁ ଏତେ ସବୁ ଜିନିଷ ଜଣା। ଏମିତି ସବୁ ଜାଣିଲେ ସବୁ ଇଏ କଲେ ପରୀକ୍ଷାରେ ବି ଭଲ ନମ୍ବର ରଖିବେ। ମୁଁ ଆପଣଙ୍କୁ ନେଇକି ବହୁତ୍ ହି ଜ ବହୁତ୍ ହି ଗର୍ବିତ ଆଉ ଆମ ବିଜ୍ଞାନକୁ ବି ନେଇକି ବହୁତ ଗର୍ବିତ ବିଜ୍ଞାନ ନଥିଲେ ଆମେ ସବୁ ଜିନିଷ ଏମିତି ଇଏ କରିପାରିବା ନାହିଁ ସେଥିପାଇଁ ମୁଁ ସତରେ ବହୁତ୍ ଆଶ୍ଚର୍ଯ୍ୟ। ଆପଣ ଗୋଟେ ଭଲ କାମ କରିଛନ୍ତି ମତେ ଆପଣ ଫୋନ୍ କରିକି ଏଇ ସବୁ ଜିନିଷ ଗୁଡାକ ଜଣେଇଲେ ନା।
ହଁ ତାପରେ ଜାଣିଛନ୍ତି ଯୋଉ ଉ ମାନେ ସ୍ନାୟୁକୋଶ ଗୁଡାକ କେମିତି ଦେଖାଯାଆନ୍ତି ସ୍ନାୟୁକୋଶ ଗୁଡାକ ବହୁତ ଲମ୍ବା ଓ ପ୍ରଶାଖା ଯୁକ୍ତ ହୋଇଥାଏ। ତାପରେ ସେଗୁଡାକ କେତେକ ଯୋଉ ମାନେ କୋଷର ଯୋଉ ଗୋଲାକାର ଥାଏ। ତ କେତେକ ଲମ୍ବା ଏବଂ ପତଳା ବି ଥାଏ। ତାପରେ ବିଭିନ୍ନ ଜୀବର ଯୋଉ କୋଷ ଗୁଡିକର ମାନେ ସଂଖ୍ୟା ମଧ୍ୟ ଭିନ୍ନ ହୋଇଥାଏ। ଆପଣ ତ ସେଇଟା ଜାଣିଥିବେ। ତାପରେ ଆପଣ କଣ ଜାଣିଛନ୍ତି କୋଷ ଗୁଡିକ ପରସ୍ପର ଠାରୁ ଏତେ ଭିନ୍ନ କାହିଁକି ଦେ ଦେଖାଯାଏ?
ହଁ କୋଷ ଗୁଡିକ ଏଇଥିପାଇଁ ଭିନ୍ନ ଦେଖାଯାଏ କାରଣ ସମସ୍ତଙ୍କର ଗଢନ ଅଲଗା। ଯେମିତି ଆ ଆପଣଙ୍କ ମୁହଁ ଆଉ ମୋ ମୁହଁ କଣ ମିଶୁଚି। ଆପଣଙ୍କ ମାମାଙ୍କ ମୁହଁ ଆଉ ମୋ ମୁହଁ କଣ ମିଶୁଚି। ତ ସେମିତି କୋଷ ବି ସେମିତି ସମସ୍ତଙ୍କର ଅଲଗା, ଅଲଗା। ଆଉ କଣ ଏତିକି ତ କୋଷ ରେ ଜାଣିବା କଥା ଆଉ, ଆଉ କଣ ଜାଣିବେ। ଆପଣ ଆଉ ଏମିତି ଭଲ ପାଠ ପଢ଼ନ୍ତୁ। ଆଉ ଆପଣ ବି ଆପଣଙ୍କ ଟ୍ୟୁସନ ପିଲା ମାନଙ୍କୁ ଏମିତି ପାଠ ପଢ଼ାନ୍ତୁ। ଆପଣ ବି ଭବିଷ୍ୟତ ରେ ଗୋଟେ ଭଲ ଭବିଷ୍ୟତ ଗଢନ୍ତୁ, ମୋ ଭଳିଆ ମୋର ବି ଯେମିତି ଭବିଷ୍ୟତ ପୁରା ଉଜ୍ଜ୍ୱଳ। ଆପଣଙ୍କ ବି ଭବିଷ୍ୟତ ପୁରା ଉଜ୍ଜଳ ହଉ। ଆଉ ଏମିତି
ଆମର-ଆମର ଯେତିକି ଆମର ଯେତିକି ଭବିଷ୍ୟତ ଉଜ୍ଜଳ ନାହିଁ ସେତିକି ଅନ୍ଧାର ହିଁ ଅଛି। ହଉ ମୁଁ ଏବେ ପାଇଁ ତ ରଖୁଛି ଆଉ କେବେ କଥା ହବା। ଆଉ ଆପଣଙ୍କ ସହିତ ମୋର କଥା ହବାର ବି ଲକୁଲ୍ ବି ଇଚ୍ଛା ନାହିଁ ରଖୁଚି ବାଏ।